କଁ କରୁଛନ୍ତି ଆପଣ?
ବସିଚି ଆଉ।
ଆଜ୍ଞା ବନ୍ଧୁ ଆଉ ଆପଣଙ୍କ ଦେହ ଭଲ ଅଛି?
ଆଜ୍ଞା।
ଆଜ୍ଞା ଆଉ ବନ୍ଧୁ ଆପଣଙ୍କ ସହ ପରିବାରରେ କି କିଏ ଅଛନ୍ତି?
ଆମ ପରିବାରରେ ବାପା ବୋ ମାଆ। ବଡ଼ାଅପା ବଡ଼ ବୋଉ ସାନ ବାପା ସାନ ବୋଉ।
ଆଜ୍ଞା ଆ ବନ୍ଧୁ ଆମ ପରିବା ଆମ ପରିବାରରେ ବନ୍ଧୁ ଅ ଉମ୍ ମା, ବାପା, ଦାଦା, ଖୁଡ଼ୀ, ବଡ ବୋଉ, ବଡାଅପା ମୋମ୍ ସାନ ଭଉଣୀ ଦୁଇ ଜଣ ଅଛନ୍ତି। ଆଉ ଜଣେ ଭାଇ ଅଛନ୍ତି ମୋର ଆଉ ଉମ୍ ଆଉ ଆମ ପରିବାରରେ ଆସିକି କହିବାକୁ ଗଲେ ମୋର ଚାରିଟା ବାପା। ତାଙ୍କରେ ଚାରିଟା ବାପା ତା ଆଉ ଉଁ ସାନ ବାପାଙ୍କର ଦୁଇଟି ଝିଅ ଆମେ ହଉଚୁ ଦୁଇ ଭଉଣୀ। ଆଉରି ମୋର ଦୁଇଟି ଭଉଣୀ ଅଛନ୍ତି। ଆଉ ବଡାଅପାଙ୍କର ଗୋଟିଏ ପୁଅ ମୋର ଜଣେ ପିଇସୀ ଅଛନ୍ତି ଆଉ।
ଆଜ୍ଞା। ଆଉ ଆପଣଙ୍କର ବାରିରେ କଣ କଣ ସବୁ ପନିପରିବା ଲାଗିଛି?
ବନ୍ଧୁ ଆମ ବାଡିରେ ଲାଗିଛି ଉମ୍ ଆଉ ଶାଗ ଗଛ ଲାଗିଛି ବନ୍ଧୁ ଲଙ୍କା ଗଛ ବି ଲାଗିଛି। ଆଉ ଧଣିଆ ପତ୍ର ଗଛ ଲଗା ହେଇଛି ବନ୍ଧୁ। ଆଉ ଲେମ୍ବୁ ଗଛ ବନ୍ଧୁ କଣ କହିଲେ କହିଲେ ଆମର୍ ପଟେ ମାଙ୍କଡ ବହୁତ୍ ଅଛନ୍ତି ତ ନା ତ ଲଗିଲା। ତାକୁ ବି ମାନେ କଣ କହିଲେ ପରିବା ଫରିବା ତ ସେମାନେ ଖାଇଯାଉଛନ୍ତି। ତ ସେଥିଲାଗି ଆମେ ଏତେ ପରିବା ଲଗଉନୁ ବୁଝିପାରିଲେ ନା।
ଆଜ୍ଞା
ଆଜ୍ଞା। ଆଜ୍ଞା ଆଉ କହୁନାହାଁନ୍ତି? ଆ ସକାଳେ ବନ୍ଧୁ ମୁଁ ଖାଇଥିଲି ଆଜି ଆମ୍ ରୁଟି ଆଉ ପୋଟଳ ଆଳୁ ଭଜା ଆଉ କଣ? ବଡ଼ିଚୂଡ଼ା। ଆପଣ କୁହନ୍ତୁ।
ମୁଁ ଆଜି ଖାଇଥିଲି। ରୁଟି ସନ୍ତୁଳା ସନ୍ତୁଳା ଟା ଆମର ପ୍ରାୟେ ସ୍
ଆଛା। ଭଲ ସେଇଟା ସନ୍ତୁଲା ଖାଇବା ଭଲ। ଆଜ୍ଞା ଆପଣ କୁହନ୍ତୁ?
ଆପଣଙ୍କୁ ଗାଁରେ ଆପଣଙ୍କର ଗାଁରେ କୁଆଡ଼େ ରଜ ମହୋତ୍ସବ ପାଳନ କରାଯାଏ?
ଆଜ୍ଞା ଆମ ଗାଁରେ ବହୁତ ବଢ଼ିଆ ସେ ରଜ ମହୋତ୍ସବ ପାଳନ କରା ଯାଏ।
କେମିତି ହୁଏ ରଜ ରଜ ମହୋତ୍ସବ ଟା କେମିତି ହୁଏ ଆପଣଙ୍କ ଗାଁରେ ମ କିଏ କହିବେ କି?
ଆପଣ ତ ଜାଣିଛନ୍ତି ଏଇଟା ହଉଛି ଆମ ଗାଁ ଆମ ଓଡିଶାର ବଡ ପର୍ବ। ତ ସେଇ ଅନୁସାରେ ଆମ ଓଡ଼ିଶାର ଯେତେଟା ବଡ଼ ପର୍ବ। ତ ଆମର ସମସ୍ତେ ଆ ଆଜି ସଜବାଜା ସମସ୍ତେ ଆଜି ଝିଅ ମାନେ ସଜ ସଜ ବାଜ ହେବେ। ଆଜ୍ଞା ଆମର ରଜ ପର୍ବ ଟା, ଆମ ଗାଁ ରେ ସମସ୍ତଙ୍କର ପଟା ଦୋଳି ଲଗା ହୁଏ। ତା ସହିତ ଆମର ସମସ୍ତେ ଆମ୍ ପିଠା, ପିଠି ଆମ ସମସ୍ତଙ୍କର ପୋଡ ପିଠା ଆମ ଗାଁ ରେ ହୁଏ। ସବୁ ଝିଅ ମାନଙ୍କୁ ସେମାନେ ଡାକନ୍ତି, ସମସ୍ତଙ୍କ ଘରେ ଆମେ ସବୁ ବୁଲି କି ଖାଇକି ଆସୁ ଆ। ବୁଝିଲ ଆଉ ପାନ, ଫାନ ଖିଆ ହୁଏ, କବାଡି ଖେଳ ହୁଏ। ୟା-ମ୍-ଆଉ ଆମେ ଯୋଉ ଉଁ- ଖେଳୁ ଅଁ-କଣ କହିଲୁ ତାସ୍ ଖେଳ ହୁଏ। ଲୁଡୁ ଖେଳ ହୁଏ। ପୁଚି ଖେଳ ହୁଏ। ଏଇ ସବୁ କଟ୍ରା, ଆଉ ଆପଣଙ୍କ ଗାଁରେ କେମିତି ସେଲିବ୍ରେସନ୍ ହୁଏ?
ଆମ ଗାଁ ରେ ସେ ପାନ ଖୀଏ ହୁଏ ଆମ ଗାଁ ରେ ଏତେ ରଜ ହୁଏନା ତ ରଜ ମୋଉ ଯୋଉ ଭଳିଆ ଏଠି ସମସ୍ତଙ୍କ ଘରେ ଏମତି ପାନ ଖାଇକି ପୋଡପିଠା ଖାଇକି ଏମତି ପାଳନ କରନ୍ତି ଆଉ।
ଆଉ ଆପଣଙ୍କ ଯୋଉ ଗାଁ ରେ ମୁଁ ଆଡ଼େ ଶୁଣିଛି ବହୁତ ଭଲ ପାନ ନ ମାନେ ଯିଏ ବିକନ୍ତି ସେ ଇଏ ବୋହୁତ୍ ଭଲ ପାନ ବିକନ୍ତି।
ଆଜ୍ଞା ବନ୍ଧୁ ଆମ ଗାଁରେ ବହୁତ୍ ଭଲ ପାନ ବିକନ୍ତି। ହଁ ସିଏ ଉଁ ଉଁ ହଁ ମାନେ ଏ ଯୋଉ ଅ ଅ ନିଆଁ ପାନ ଯୋଉ ଏ ଇଏ ହଉଛି ଆଉ ଆଉ ଚିରି ପାନ ଆଉ ଆଜ୍ଞା। କୁହନ୍ତୁ?
ଆପ୍ ମୁଁ ମୁଁ ଥର ଭାବି ଏଇ ବର୍ଷ ଭାବିଛି ଇଁ ପାନ ସମସ୍ତଙ୍କୁ ବନେଇ କି ଆମ ଗାଁରେ ବାଣ୍ଟିବି ସେଥିପାଇଁ ପାନ ଆପଣଙ୍କୁ ବନେଇ ଆସେ?
ଆଜ୍ଞା ମଣିପୁଅ।
ମୋତେ ଟିକେ ପାନ ବନାନ୍ତି କେମିତି ମୋତେ ଆସୁନା ମୋତେ ଟିକେ କହିବେକି?
ଗୋଟେ କାମ କରିବେ ପ୍ରଥମେ ପାନ ନେଇଆସିବେ କଞ୍ଚା ପାନ ଆଣିଥିବେ। ପାନ ଟିକେ ପାକଳ ହେଇଯାଇଛି ପାନ। ହୁଁ ଟିକେ ବଡ ବଡ ପାନ ଆଣିବେ ତାକୁ ଟିକେ ଚୁନ ଲଗେଇଦେବେ ପ୍ରଥମେ। ତାପରେ ଖଇର ଢାଳିବେ ତାପରେ ଉଁ ତା ଭିତରେ ମସ୍ଲା ପାନ ମସ୍ଲା ଟା ପକେଇବେ। ତାପରେ ତାପରେ ଏ ଯୋଉ ଗୁଆ ପକେଇବେ ତାପରେ ଏ ଯୋଉ। ଉଁ ଆସିଚି ମୁଁ ଅଁ ପାନ୍ ମହୁରୀ। ସେଟା ଟିକେ ପଡେ ସେ ଯୋଉ ସେଇ ଚକ୍ଲେଟ୍ ଟା ଆସେନି ପାନ ମହୁରୀ ଚକ୍ଲେଟ୍। ତ ସେଟା ଟିକେ ପକେଇଦେବେ ଆଉ ଗୋଟେ ଧଳା ଧଳା କଲର୍ ର। ଆଜ୍ଞା। ତାକୁ ପକେଇଦେଇକି ତାଥେରେ ଟିକେ ଚିରି ଥିବ ସେ ଯୋଉ। ଦେଇକି ତାକ୍ ତାକ୍ ପାନ ଟାକୁ ଭାଙ୍ଗି ଦେଇକି ତାର ଉପରେ ପାନ ମସଲା ଟିକେ ଅଧିକ ପକେଇବୁ ମିଠା ପାନ ମସ୍ଲା। ହେଲାଠୁ ଉଁ ପଲା। ପକେଇବୁ ତାପରେ ସେ ଯୋଉ ତାକୁ ପାନ ଭାଙ୍ଗି ଦେଇକି ତା ଉପରେ ଟିକେ ଚେରି ଲଗେଇଦେବ । ଚେରି ଲାଗେଇଦେଇ ତାକୁ ଗୋଟେ। ଅଁ ଙ୍କୁ ବାଡିରେ ଏମିତି ଗେଞ୍ଜି ଦେବେ ଚେରି ଟାକୁ ତାପରେ ସେ। ପିକ୍ ଇଏ କଲାପରେ ସେ ପାନ୍ ବାଡିଟା। ବାହାର କରିଦେଇକି ସେ ପାଞ୍ଚିଟା ତାପରେ ସେ ଚେରି ସହିତ ପାନ ଖାଇବେ ବଢିଆ ଲାଗେ।
ବନ୍ଧୁ ଧନ୍ୟବାଦ ଏତେ ସବୁ ରେସିବି କହିଲଣି ମତେ। ଆଉ ଯୋଉ ବନ୍ଧୁ ଆରିସା ପିଠା ଆସେ?
ଆଜ୍ଞା।
ଆପଣ ମତେ ଟିକେ ଆରିସା ପିଠାର ରେସିପି ଟା କହିଲେ ମୁଁ ଟିକେ କରନ୍ତି ଆମ ଘରେ ସମସ୍ତଙ୍କୁ ଦିଅନ୍ତି। କରିକି ମିଳୁଛି।
ଆଜ୍ଞା ଆଜ୍ଞା
ହୁଁ।
ଆପଣ ଗୋଟେ କାମ କରିବେ ପ୍ରଥମେ କଣ କରିବେ ନା।
ମୁଁ କଥା ହଉ
ଆଜ୍ଞା ବନ୍ଧୁ କୁ
ଆଜ୍ଞା ପ୍ରଥମେ ଆପଣ କଣ କରିବେ ନା। ଅଁ ଗୁଡ଼ ପକେଇବେ ଆଗେ। ଗୁଡ ପକେଇ ସେ ଗୁଡ ଟାକୁ ଭଲସେ ଆପଣ ଯେମିତି ପାଣି ହେଇଯିବ। ଗୁଡ଼ ଟା ପୁରା ଯେତେ ମେଲଟ୍ ହେଇଯିବ ତାପରେ ଆପଣ କଣ କରିବେ ଚକ୍ଲେଟ୍। ଆଉ ଯେତେବେଳେ ଗୁଡ ଟା ହେଇଯିବ ଆପଣଙ୍କର। ତାପରେ ଆପଣ କଣ କରିବେ ନା ସେ ଗୁଡରୁ ଟିକେ ପାଣିରେ ପକେଇକି ଦେଖିବେ। କିଟା ଏମିତି ମୁଣ୍ଡା କଲାବଳୁ କୁ ଚକଲେଟ୍ ଭଳିଆ ହଉଚି ନା ନାଇଁ। ତାପରେ ତାକୁ କଣ କରିବେନା ଆଁ ସେ ଗୁଡ଼ ଟା ଭଲ୍ସେ ହେଇଗଲା। ସେ ଚାଉଳ ସବୁ ପକେଇକିରି ତା ଉ ମାନେ ଚାଉଳ ଯୋଉଆପଣ ବାଟିକି ରଖିଥିବେ। ସେ କୁଟିକି ରଖୁଛିବେ ସେ ଚାଉଳକୁ ଆପଣ ପକେଇଦେବେ। ତାପତି ଗୋଣେଇବେ ସେ ଯେପ ତ ସେଇଟା ଚାଉଳ ଗଟା ଜନ୍ତି ହେଇଗଲା ପରେ ତାକୁ ବାହାର କରିଦେବେ ତାପରେ ସେ ତାାକୁ ହାତରେ ଇଏ କରିଦେବି ଚାପିଦିବବେ ବାହାର କରି ତାକୁ ବିିଣ୍ଡା ଗୁଡା ବାହାର କରିଦେବେ ତାପରେ ହାତରେ ଚାପିଦବେ। ତାପରେ କଣ କରିବେ ନା କି ତାକୁ ତେଲରେ ଛାଣିଦବେ ବୁଝିପ
କରଏ
ଆଜ୍ଞା।
ଆପଣ ଯେଉଁ ହାତ ତ ପଚେଇଥିବେ ଆଜି।
ଆଜ୍ଞା ଆଜ୍ଞା।
ହାତରେ କଣ ସବୁ ଘରୋଇ ଜିନିଷ ଲାଗିଲେ ହାତ ଅଧିକ ପା ଚି ଲାଲ ନା ପୁରା।
ଠିକ କଥା କହିବି କାହିଁକିନା ଆମେ ଏଇ ଯୋଉ ବାହାର ରାସାୟନିକ। ଜିନିଷ ଯୋଉ ମିଶୁଛି ତାକୁ ନ ବ୍ୟବହାର କରି ଆମେ ଯଦି ମାନେ ହାତ ମେହନ୍ଦି ଆମର ଯୋଉ ମଞଜୁୁରତି ଗଛ ହ।
ହ
ହରଗୋରୀଆ ପତ୍ର ହଉ ତାଠରେ ଆମେ ପଚେଇିବା ତାଲେ ଆମ ହାତର ସୁନ୍ଦର ତ ଦେଖାଯାଏ ଦେଖାଯାଏ ତାପରେ ସେଟା ଆମ ଦେହ ପାଇଁ ବି ଭଲ ଲାଗୁଛି ଏମ ଯେହେତୁ ଏତେ ସବୁ ଜିନିଷ ଦେଇଛି ଆମେ ତାହାକୁ ବ୍ୟବହାର ନ କରିକରି। କଣ ପାଇଁ ଆମେ ଏଆଡୁସେଆଡୁଜିନିଷ ବ୍ୟବହାର କରିବା ବୁଝିପାରିଲେ ତ। ତ ଆପଣ ଗୋଟେ କାମ କରିବେ ମଞ୍ଜୁଆଟି ପତ୍ର ଆପଣଙ୍କର ଅଛି? କ ଆଜ୍ଞା ତାକୁ ନେଇ ଆସିଲେ ତାକୁ ଆଣିକି ତାକୁ ଟିକେ ବାଟି ଦେଲେ ତାରେ ଟିକେ ହଁ କହିଲି ଗୋଲ ମରିଚା ପକେଇଦି ବାଟି ଦେବେ ବାଡ଼ି ଦେଲା ପରେ ତାକୁ ହାତରେ ଲଗେଇଦେଲେ ବଢିଆ ଦେଖିକ ପାଚିବେ ଆପଣ ର ତାପରେ ହାତ ଟା ଶୁଖି ଗଲା ପରେ ତାପରେ ଗୋଟେ କାମ କରି ତା ଟିକେ ସୋରି ଷ ତେଲ ମାରିଥିବେ ନହେଲେ ସେ ସୁଖି ଆସିଲ ପରେ ତାକୁ ଟିକେ ଚିି। ଲେମ୍ବୁ ପାଣି ଟିକେ ତାକୁ କରିଦେଇକି ତା ହାତରେ ଲଗେଇଦେବେ ଦେଖିବେ କିସୁନ୍ଦର ପାଚିବ। ସେଇଟା।
ଆଉ ଯୋଉ ରାସାୟନିକ ପଦାର୍ଥ ମିଶ ତ ଯେ ଯେଉଁ ଏ ଯେଉଁ ହାତ ପଚା ଯେଉଁ ପାଉଡ଼ରରେ। ସେଇ ଯୋଉ ହାତ ପୋଚା ଚୂର୍ଣ୍ଣରେ ଯୋଉ ମିଶୁଛି ରାସାୟନିକ ପଦାର୍ଥ ଗୁଡା। ସେଟା ଯଦି ବି ଭୁଲରେ ଆପଣ ଲଗେଇଦେବେ ତେବେ ହାତଟା କେମିତି ପାଚିବ।
ନେ ବୁଝି ପାଇଲିନି।
ମାନେ ଯୋଉ ରାସାୟନିକ ପଦାର୍ଥ ମିଶାଇକି ଯେଉଁ ଆସୁଛି ହାତ ପଚେଇବା ପାଇଁ ଯୋଉ ଇଏଟା ଆସୁଛି ଯୋଉ ଗୁଣ୍ଡଟା।
ମ ତୁ ଯଉ ମେହେନ୍ଦି ଆଛି ତ।
ଆଜ୍ଞା, ଆଜ୍ଞା, ମେହେ ଯଦି ବି ଲଗେଇଦେବେ ତେବେ କେମିତି ପଚେଇବେ ଆପଣ ତାକୁ?
ବନ୍ଧୁ ସେଥିରେ ଯେହେତୁ ମାନେ ରାସାୟନିକ ପଦାର୍ଥ ମିଶୁଛିି ନା? ସେମିତି ପଚେଇବା କଥା ନୁହେଁ, ଯଦି ସେଇଥି ଲାଗି ହିଁ ତାଙ୍କର ବେଶୀ ନାଲି। ତାପରେ କଳା ପଡି ଯାଉଛି ମେହେନ୍ଦୀ ଗୁଡା। ଆକଚୋଲି ଆମେ ଯେତେବେଳେ ଉଁ ମଞ୍ଜୁଆତି ପତ୍ର ଆପଣ ବାଟିକି ଲ ଇବେ ସେ ଦେଖିବେ ପୁରା ଲାଲ ଲାଲ ରହିବ ବୁଝିପାରୁଚନ୍ତି ନା?
ଆଜ୍ଞା।
ଚିକେନ। ଆଜ୍ଞା ବନ୍ଧୁ ମୁଁ ଟିକେ ରଖୁଚି କାମ ଅଛି।
ଆଜ୍ଞା ମ୍ୟାଡା